ହାଲୋ
ହାଲୋ
ହୁଁ କହ କଣ କରୁଥିଲୁ?
ଏଇ ବସିଥିଲି ଆଉ ତମେ।
ମୋ ମାମା ସିଲେଇ କରନ୍ତି ତ ତାଙ୍କ ସାଙ୍ଗରେ ଟିକେ ବଟମ ଲଗେଇ ଦେଉଥିଲେ ତାଙ୍କ ବଲାଉଜରେ ଆଉ।
ଓହୋ ତମକୁ ଆସିଚି ସିଲେଇ?
ବଟମ ଲଗେଇଦିଏ ସିଲେଇ ତ ଆସିନି ବଟମ ଲଗେଇଦିଏ ମାମା ମତେ ଶିଖେଇଦିଏ ଡବଲ ସିଲେଇ ଟିକେ କରିଦିଏ। ମୋ ନିଜ ଡ୍ରେସ୍ ପେଣ୍ଟ ଆଉ। ମାମା ଯେତେବେଳେ ମାମୁଘରକୁ ଯାଆନ୍ତି ଭାରି ମାନେ କୁଆଡେ ଯଦି ମତେ ଯିବାର ଥାଏ ମୋ ଡ୍ରେସ ମୁଁ ନିଜେ କରିଦିଏ ଆଉ।
ଓହୋ। ଆଉ କଣ କଣ।
ଶୁଆ ରଖିଜ କି?
ନାଇଁ ନାଇଁ ଏରା ଚଡେଇ ଗୁରା ଏକରେ ବୋବଉଚନ୍ତି।
ଉଁ ହୁଁ ହୁଁ କହ କଣ କହୁଥିଲୁ?
ଆଉ ଖାଇସାଇଲଣି।
ହୁଁ ଖାଇ ସାରଚି। ତୁ ଖାଇଲୁଣି। ହୁଁ ମାମା ଖାଇକି ତ ସିଲେଇ କରି ବସିଚନ୍ତି ରୁଷେଇ ଆଡେ ବସେଇଚନ୍ତି ଆଡେ ସିଲେଇ କରୁଚନ୍ତି ଆଉ।
ଓହୋ।
ହୁଁ କଣ କହ?
ଆଉ ଦେହ ଭଲ ଅଛି?
ହୁଁ ଭଲ ଅଛି ଦେହ। ଭୋଟ ଦେଲୁଣି ତୁ?
ହଁ ଏ ବର୍ଷ ଭୋଟ ଦେବି।
ଆହା ହଁ ମୋର ବି ତ ହେଇନି ଆଉ ଏଇ ବର୍ଷ ଯଦି ହେଇଗଲା ଦେବି ଆଉ।
ଓହୋ।
ଆଉ ଏଥର ତ ନୂଆ ସରକାର ଆସଚନ୍ତି। ତମ ଗାଁ ରେ ସବୁ କଣ କଣ ସବୁ କାମ ଦେଲେଣି ଗାଁ କୁ ଘର ମିଳିଲାଣି ସବୁ ଲୁକମାନଙ୍କୁ?
ହଁ ଘର ମିଳିଲାଣି ବୋଧେ ଯୋଉ। ସ୍କୁଲ କାମ ପାଇଁ ସ୍କୁଲ ପାଇଁ ଦିଆହେଇଚି ପଇସା ଆଉ। ଯୋଉ ଖେଳ ପଡିଆ ଯୋଉ ପାଚେରି ବୁଲା ହେଇଚି।
ହୁଁ।
ସେଥିପାଇଁ ଦିଆ ହେଇଚି ଆଉ ସବୁ ଲୋକମାନେ କାମ ନେଇ କରୁଚନ୍ତି ଆଉ।
ଓହୋ ତାହାଲେ କିଛି କିଛି କାମ କଲେଣି ଆଉ ନାଇଁ।
ହଁ ହେଲାଣି ପୁରା ପୁରା ଯୋଉ ପାଚେରି ସ୍କୁଲ ପାଚେରିଟା କମ୍ପ୍ଲିଟ ହେଇଗଲାଣି।
ହୁଁ।
ଆଉ ଯୋଉ ଯୋଉଟା ସ୍କୁଲ କଲର କରିଥିଲେ ସେଟା। ସେଟା ଅଧା ଅଧା ହଉଚି ଆଉ ହବ ଆଉ।
ଓହୋ।
ଏବେ ଛୁଟି ଅଛି ନା ସେଇ ଯୋଗୁ କରିଦଉଚନ୍ତି ସେଇ ଯୋଗୁ ଆଉ।
ଉଁ ହୁଁ ହଁ ଆମ ଆଡେ ବି ତ ସେଇ ଚାଲିଚି। ଗାଁରେ ଗୋଟେ ମଣ୍ଡପ ଦରକାର ହଉଥିଲା ଯେ ସେଇ ମଣ୍ଡପ ପାଇଁ ବି ଆସିଥିଲା ପଇସା ଗାମେଣ୍ଟ ପୁ। ଆଉ ନଳକୂଅ ଏମିତି ଥିଲା। ସେ ମନ୍ଦିର ଆମ ଘର ପାଖରେ ମନ୍ଦିରଟା ଅଛି ତ ମନ୍ଦିରକୁ ପାଣି ଟିକେ ଆସୁବିଧା ହଉଚି ତ ନଳକୂଅ ତା ପାଇଁ ଗୋଟେ। ଗାଁ ଖୁଳିବା ପାଇଁ ସରକାରଙ୍କ ପାଖରୁ ବି ପଇସା ଆସିଚି ଆଉ।
ଅହଁ ଆମ ମନ୍ଦିରରେ ବି ଅସୁବିଧା ହଉଥିଲା ଆମ ମନ୍ଦିରକୁ ବି ନଳକୂଅ ପାଇଁ। ବୋରିଓଲ ଟେ ଖୋଳା ହେଇଚି।
ହଁ।
ସେଥିପାଇଁ ପଇସା ହଁ।
ହଁ ପଢା ପାଇଁ ଆଉ ଟିକେ ସୁବିଧା କଲେ ଭଲ ହୁଅନ୍ତା। ଏଇ ପଢା ଏ ଏବେ ତ ଦେଖୁଚନ୍ତି ନିଟ ର ଏକଜାମ ପେପର କେମତି ଲିକ୍ ହେଇଯାଇଥିଲା?
ହଁ ବା ସେଟା ଲିକ୍ ହେଇଯାଇଥିଲା। ପୁଣି ଆଉଥରେ ମାସେ ପରେ କଣ ଦେବେ, ରଜ ପରେ ବୋଧେ।
ହୁଁ ସେଇଟା ଟିକେ ଆଉ ଟିକେ ତା ପାଇଁ ପାଠ ପଢା ପ୍ରତି ଏବେ ଯୋଉ କରିଦେଇନି କି ଏସ୍ ଟି ପିଲାମାନାନଙ୍କୁ ସେମାନେ ଯେତେ କମ ମାର୍କ ରଖନ୍ତୁ ପଛେ ସେମାନଙ୍କୁ ଦେଇ ଦଉଚି। ହୁଁ ମାନେ ଯୋଉ ମାନେ ଚାକିରି ବାକିରି ସହଜରେ ମିଳିଯାଉଚି। ଓ ବି ସ ବାଲା ଜେନ୍ ହୁଁ ଓ ବି ସି ଯାହେଲେ ଟିକେ କଷ୍ଟ। ହୁଁ କହ।
ମୁଁ କହିଲି ଜେନେରାଲ ଲୋକ ଗୁଡା ଅଧିକ କଷ୍ଟ ହଉଚି ବା।
ହଁ ତାଙ୍କର ଅଧିକ ପରସେଣ୍ଟ ନେଇଯାଉଚି ବୋଲି ସେମାନେ ଭଲ ପଢୁଚନ୍ତି। କିନ୍ତୁ ମିଳୁନି ତାଙ୍କୁ ଚାକିରି।
ହଁ ବା।
ହଁ ତାପତି ଟିକେ ସରକାର ବି ଦେଖନ୍ତା ଭଲ ହୁଅନ୍ତା।
ତମର କଣ କି? ତମର ଜେନେରାଲ କି?
ନାଇଁ ଆମର ଅଫିସ।
ଓହୋ।
ହୁଁ ଆଉ କଣ କହ? ଆଉ ରାସ୍ତା ସବୁ କାମ କଣ କଣ ସବୁ ହେଲାଣି? ରାସ୍ତା ଟ୍ରେନ ପାଇଁ କଣ କଣ ସବୁ ତମର ଏପଟେ ଏରିଆ ରେ ଚାଲିଚି କି ଟ୍ରେନ ଚାଲିଚି?
ହଁ ଆମର ଚାଲୁଚି ଏ ପଟେ।
ଓ ହଁ।
ଆମର ଯଉ ଯେତେବେଳୁ ନବୀନ ସରକାର ନଥିଲେ
ହୁଁ।
ସେତେବେଳୁ ଆମର ଟ୍ରେନ ହଁ ସେତେବେଳୁ ଚାଲିଲାଣି।
ହ ହଁ। ଆମର ବି ତ ଏଇ ବର୍ଷା ଯୋଗୁଁ ଗାଁ ରାସ୍ତା ଗୁଡାକ ବହୁତ ବର୍ଷର ରାସ୍ତା କାମ ଆଉ ହେଇନଥିଲା। ଏ ସବୁ ଭାଙ୍ଗି ଭୂଙ୍ଗା ଯାଇଥିଲା। ଠିକ ଠାକ୍ କିଛି ନ ଥିଲା। ଗାତ ଫାତ ଏମିତି ହେଇଯାଇଥିଲା। ଏଇଟା ସବୁ ବି ଗମେଣ୍ଟରୁ ବି ପଇସା ଆସୀ ଥିଲା ଯେ ସବୁ ଗାଁ ଗରରେ ପୁରା ପକ୍କା ରଡ ବନା ହଉଚି ଆଉ।
ଓହୋ ଏବେ ବନା ହଉଚି।
ହୁଁ ଏବେ ରାସ ଚାଲିଚି କାମ ଆଉ।
ନାଇଁ ଆମର ଆଉ ବନା ହେଇ ସାରିଲାଣି। ଏ ଏବ୍ ଆମର ହଁ ପାଞ୍ଚ ଛଅ ମାସ ତଳ ବନା ହେଇସାରିଲାଣି।
ଓହୋ।
ଆମର ସବୁ କର କରିଦେଲେଣି। ଆଉ ସେ ଯୋଉ ମନ୍ଦିର ଗୋଟେ ହଉଚି ଆ ଜଗନ୍ନାଥ ମନ୍ଦିର ସେ ସେମିତି ଖାଲି ଠାକୁରଙ୍କୁ ଛାତ ପକେଇ ରଖିଦେଇଥିଲେ ନା।
ହଁ।
ଏ ପୁରା ପୁରୀ ମନ୍ଦିର ଭଳିଆ କରୁଚନ୍ତି, ବାଇଶି ପାହାଚ ଯୋଉ କାଲି ବୁଧବାର ବୋଧେ।
ହୁଁ।
ହଁ। କାଲି ହବ ଯୋଉ ମନ୍ଦିର ଟା ଛାତ ପଡିଚି, ସେ ବାଇଶ ପାହାଚ ଟା କାଲି ପୁରା ତିଆରି ହବ। ଆଉ ସେ କଣ କାଲି କରିବେ। ଆଉ ତ ଏପଟେ ବଡ ବଡ ଦାଣ୍ଡ କରାହଉଚି। ମାଉସୀ ମା ଘର ନୂଆ କରାହଉଚି।
ଓହୋ ଯାହା ହଉ ଭଲ ଜଗନ୍ନାଥ ମନ୍ଦିର ଟି ଗାଁରେ ହଉଚି।
ହଁ ଭଲ ତ କରୁଚନ୍ତି ସେ ଏକ ଜଗନ୍ନା ଥ ମନ୍ଦିର ସାଇଟରେ ଗୋଟେ ଲକ୍ଷ୍ମୀ ମ ମନ୍ଦିରଟା କରୁଚନ୍ତି।
ଓହୋ ତମ ଘରଠୁ କେତେ ଦୂର ହବ ସେ ମନ୍ଦିରଟା?
କଣ?
ତମ ଘରଠୁ କେତେ ଦୂର ହବ ମନ୍ଦିରଟା?
ଆମ ଘରଠୁ ଅଳ୍ପ ବାଟ।
ଉଁହୁଁ ଗାଁ ଭିତରେ ଏମତି ହେଲେ ଗୋଟେ ସୁନ୍ଦର ଲାଗିବ ଗାଁକୁ ବି।
ହ।
ଆଉ କଣ କହ ପୁରୀ ଯାଇଚୁ କେତଥର?
ମୁଁ ଟୋଟାଲି ଯାଇନି ପୁରୀ।
ଉଁ ହ।
ଏବେ କହୁଥିଲେ ଯିବେ ନାଇଁ ଡୋରି ତ ଲାଗିନି ଆଉ।
ହୁଁ ହୁଁ।
ଆଉ ତମେ କେତେ ଥର ଗଲଣି?
ହୁଁ ଗଲିଣିି ମୁଁ ତିନି ଚାରି ଥର ଗଲିଣିି ଏବେ ବି ଥରେ ଯାଇଥିଲି ଏଇ ମାସେ ତଳେ। ଆ ମୁଁ ଆମ ଘରୁ ଏକା ଯାଇଥିଲି ମାମୁଁ ଘର ଫ୍ୟାମିଲି ମାମୁଁ ମାଇଁ ଆଉ ହେ ଭାଇ ଦି ଜଣ। ଯାଇଥିଲୁ ଆଉ।
ଓହୋ।
ହଁ।
ଆଉ ମାମା ହେରିକା ଗଲେନି କି?
ଆ ମାମା ହେକା ସେ କେହି ଯାଇନଥିଲେ ଗାଁରେ ଆମର ସେତବଳୁକୁ ରାମ୍ ନବମୀ ଚାଲିଥିଲା ତ। ତ ଘରକୁ କୁଣିଆ ଆସଥିଲେ ଆମ ଗାଁ ରାମ୍ ନବମୀ ହଉଚି ବଡ ଯାତ୍ରା ଟିକେ ହେଟା ହୁଏ ପରା। ହୁଁ ଯେ ମାମୁଁ ଘରୁକୁ ମୁଁ ଏକା ପଳେଇଥିଲି ଆଉ।
ସେପଟେ ରାମ ନବମୀ ମଧ୍ୟ ବହୁତ୍ ଧୁମଧାମ୍ ରେ ହୁଏ?
କଣ କହିଲୁ?
ମୁଁ କହିଲି ସେପଟେ ରାମନବମୀ ବହୁତ୍ ଧୁମଧାମ୍ ରେ ହୁଏ ବୋଧେ?
ହଁ। ଆମର ଏପଟେ ରାମନବମୀ ଟା ଚାଲେ ଗାଁ ରେ ଯାତ୍ରା ତ ସେଇ ଉତ୍ସବ ହୁଏ। ତାପରେ ଯାତ୍ରା ବି ପଡେ ଏମତି ସବୁ ଯେମିତି ଗୁପ୍ ଚୁପ୍ ଚାଟ ଫାଟ ସବୁ ଏସବୁ ପଡେ ଯାତ୍ରା ଭଳିଆ ହୁଏ। ରାତିରେ ତାପରେ ଗାଁ ରେ ଆମର ସେଟା ଥାଏ ଗୋଟେ ମାନସିଙ୍ଗ ବହୁତ୍ ବର୍ଷ। ହେଲାଣି ଗାଁ ରେ ଅଛି ପାଲା ସବୁ ବର୍ଷ ହଉଛି ଆଉ ରାତିକି ଆଉ।
ହଁ ତମେ ଯାଅନା ଦେଖିବାକୁ ନା ଯାଅନି?
ହଁ ଆମ ଘର ପାଖେରେ ମଣ୍ଡପଟା ଯେ ସେଇଟେ ହୁଏ ଆଉ।
ଓହୋ।
ଆମ ଘର ସାମ୍ନାରେ ଶିବ ମନ୍ଦିର ତାପରେ ତା ଉପୁରୁକୁ ଟିକେ ରୋଡ୍ ଟା ଗଲେ ସେଇଟେ ଅଛି। ଚାରିଛକିଆ ରୋଡ୍ ଟା ତ ସେଇଠେ ଅଛି ମଣ୍ଡପଟା ସେଇଠେ ପାଲା ହୁଏ ଆଉ।
ଓ ଶିବ ମନ୍ଦିର ସେଟା କେନ୍ତି ହେଇଛି ଶିବ ମନ୍ଦିର ଟା?
ହୁଁ ଶିବ ମନ୍ଦିର ଆଗୁରୁ ତ ଏତେ କଲର ହରକା ଦେଇନଥିଲେ ହେଲାଣି ଏଇ ଚାର ପାଞ୍ଚ ବର୍ଷ ହେଲାଣି। କଲର ଦେଇ ଦିଆ ହେଇଛି ଭଲ ଲାଗୁଛି ଗଛ ବୁଛ ସବୁ ଲଗେଇ ଦିଆ ହେଇଛି। ଆଉ ଆମର ଯୋଉ ସତସଙ୍ଗରେ ୟା ପୂର୍ବ ଥର ଭିନ୍ନାଙ୍କର ଯୋଉ ଜନ୍ମଦିନ ଥିଲାନି କି। ଦାଦା କହିଥିଲେ ନା ଗଛ ଲଗେଇବା ପାଇଁ ସମସ୍ତେ ଆମେ ଆମମ ଆମର। ତ ଏମତି ବାରିରେ ଏମତି ସବୁ ଜାଗା ଗୁଡାକ ହେମତି ପଡିଚି ହେଲେ ଗଛ ପଛ ଲଗଉନୁ। ଗାଈ ଷଣ୍ଢ ଏମିତିରା ସବୁ ପଷିକି ଖାଇଦଉଚନ୍ତି ହନୁ। ତ ମନ୍ଦିରରେ ଯେହେତୁ ବାଉଣ୍ଡ୍ରୀ ଦେଇ ଦିଆହେଇଛି ମନ୍ଦିର ଟା ଆମ ସାମ୍ନାରେ ଯେ ମନ୍ଦିରରେ ଯାଇ। ଲଗେଇ ଦେଇଥିଲୁ ମୁଁ ଲଗେଇଥିଲି ଚମ୍ପା ଗଛ ଦିଟା। ମାମା ଦାଦାଙ୍କ ଜନ୍ମଦିନ ଦିନ ଅଁଳା ଗଛ ଏମିତି ଲଗେଇ ଦେଇଥିଲେସେଇଦିନ ଅଛି ଗଛଟି ବଞ୍ଚି ଗଛଟି ଅଁଳା ଗଛଟି ତ ମରିଗଲ ବଞ୍ଚିଲାଣି ମନ୍ଦିର ରେ ଯେତେଟା ଲଗେଇଲୁଣି ଅଁଳା ଗଛ ବଞ୍ଚୁନି। ଏଇ ଚମ୍ପା ଗଛ ଦିଟି ବଞ୍ଚିଛି ଆଉ।
ଓ ଅଁଳା ଗଛ କଣ ପାଇଁ ଲଗାଯାଏ କି?
ଉଁ ଅଁଳା ଗଛ ପୂଜା ହୁଏନି କି ଅଁଳାଟା ଅଁଳା ଗଛ ଟା ପୂଜା କରାଯାଏ। ମନ୍ଦିରରେ ହେ ପାଇଁ ଲଗେଇ ଦେଇଥିଲୁ ଆଉ।
ଓହୋ।
ହୁଁ। ଆଉ କହ।
ଆଉ ଆଜି କଣ ଖାଇଥିଲ?
ଆଜି ସକାଳେ ଖାଇଥିଲୁ ପଖାଳ ଆଉ ମାମା ଭଜା ବନେଇଥି ନା ଆଉ ଏମିତି ପୋଡା ପୁଡିଛି ଚକଟି ଖାଇଥିଲୁ ଆଉ
ଓହୋ। ଆଉ ଏବେ କୋଉଠି ପଢା ପଢି କରୁଛ ନା ନା ପଢାପଢି ସରିଲାଣି?
ନାଇଁ ଚାଲିଛି ପଢା ଆମର ତ ଏଇଠା ଆମ ବ୍ଲକ ଅଛି ପର୍ଯ୍ୟଙ୍ଗ ସେଇଠି ଯୋଉ କଲେଜ ଅଛି ସେଇଠି ପଢୁଛି ଆଉ।
ଆଉ ଯିବା ଆସିବା କେମିତି କରୁଛ ପୁଣି।
ଯିବା ଆସିବା ଏଇ ବସ୍ ଲଷ୍ମୀ ବସ ଗମେଣ୍ଟ ର ଯୋଉ ସୁବିଧା କରୁନିକିଲଷ୍ମୀ ବସ ସେଇଥିରେ ଯିବା ଆସିବା କରୁଛୁ।। ଯେବେ ଯାଇ ହୁଏନି ଘର ଲୋକ ନେଇକି ଛାଡି ଦିନ୍ତି ଆସିଲା ବେଳକୁ ପୁଣି ଆସନ୍ତି ଆମ ଗାଁ ର ଯୋଉ ବାବା କାମ କରିକି ଯୋଉ ଟାଇମ ରେ ତାଙ୍କର ଫେରନ୍ତି ଆସିବ ନହେଲେ ମୋ ସାଙ୍ଗ ତାଙ୍କ ଗାଡିଆନ ସାଙ୍ଗେ ଆସୁ ଭାରି ଆଉ।
ଓହୋ।
ଯେବେ ତ ଆମେ ଆଉ ରେଗୁଲାର ଯାଉନୁ କଲେଜ ଏବେ ଯାଉନୁରେଗୁଲାର ଏ ଏମିତି ରେ ବି ତ ବନ୍ଦ ଅଛି।
ହୁଁ ତାପରେ ତା ପୂର୍ବରୁ ଘରେ ଏପଟ ସେପଟହୁଁ।
ଆଉ ସେଠି ହଷ୍ଟେଲ ନାହିଁ କି?
ହୁଁ ହଷ୍ଟେଲ ଅଛି ଯୋଉ ମାନେ ବେଶୀ ଦୂରରୁ ଆମର ତ ସେଟା ଆମ ବ୍ଲକ ଟା ଆଉ ଆମ ମାର୍କେଟ ହଉଛି ସେଇଟା ପର୍ଯ୍ୟଙ୍ଗ ହେଉଛି ଆମ ମାରକେଟ୍। ତ ସେଇଠିକି ବସ ରେ ଆସୁଛିି ସୁବିଧା ଆମେ ଯାଉ ଭାରି ରହୁନୁ ଆଉ।
ଓହୋ।
ହୁଁ।
ଆଉ ସେପଟେ କଣ ସବୁ ଯାତ୍ରା ଫାତ୍ରା ହୁଏ ନା ହୁଏନି?
ହୁଁ ଆମର ପଟେ ଦୋଳ ପୂର୍ଣ୍ଣିମା ହୁଏ ଆଉ ସବୁ ହୁ ରଥଯାତ୍ରା ବି ହୁଏ ଯାତ୍ରା ମାନେ ଆମ ଗାଁ ରେ ତ ହୁଏନି ଆମ ପାଖରେ ମାନେ ବ ନାଇଁ ଗୋଟେ ଦି କିଲୋମିଟର ଅଛି ଗାଁଟା ସେଠି ରଥଯାତ୍ରା ହୁଏ?
ତମ ଗାଁରେ କଣ ତମ ଗାଁରେ ହୁଏନି କି।
ହୁଁ ଆମଁ ଗାଁ ରେ ରଥ ଯାତ୍ରା ହୁଏନି ଏଇଟା ହେଇ ପାଖ ଗାଁ ରେ ରଥଯାତ୍ରା ହୁଏ। ଆମ ଗାଁ ରେ ଏଇ କାର୍ତ୍ତିକ ପୂର୍ଣ୍ଣିମା ହୁଏ ତାପରେ। ଯଉଁ ଜନ୍ମାଷ୍ଟମୀ ପାଳନ କରାଯାଏ।
ତମ ଗାଁ ରେ କଣ ଜଗନ୍ନାଥ ଠାକୁର ନାହାଁନ୍ତି ନା କଣ?
ନାହିଁ ଜଗନ୍ନାଥ ମନ୍ଦିର ନାହିଁ ରାମ ମନ୍ଦିର ଅଛି।
ହୁଁ ସେଇଟା ଯୋଉ ପାଖ ଗାଁଟା ସେଇଠି ଅଛି ଆମ ଗାଁ ପାଖରେ ସେଇ ଗାଁ ଟା ତ ସେଇଠି ହୁଏ ଆଉ। ଆମ ଗାଁରେ ଜଗନ୍ନାଥ ମନ୍ଦିର ନାହିଁ ଆଉ।
ତମେ ଯାଅ ନା ଯାଅନି?
ହୁଁ ହଁ ଯାଉ ରଥଯାତ୍ରା ଦେଖି ଯାଉ ବାବା ନହେଲେ ଦାଦାଙ୍କ ସହ ଯାଉ ଆଉ।
ହଉ ହଉ ତାହେଲେ ମୁଁ ରଖୁଛି ମୁଁ ଯାଉଛିି ଟିକେ ଶୋଇବି ଆଁ।
ହଁ ହଁ ଠିକ୍ ଅଛି।